ହ୍ୟାଲୋ।
ହ୍ୟାଲୋ।
ଭାଇ ଜୟ ଶ୍ରୀ ରାମ।
ଜୟ ଶ୍ରୀ ରାମ ଭାଇ।
ଭଲ ଅଛ?
ମୋର ସବୁ ଭଲ ଭାଇ, ତମର ଖବର କୁହ?
ହଁ ଶୁଭ
ଶୁଭ ମଧ୍ୟାହ୍ନ ଭାଇ କେଉଁଠି ଅଛ?
ହାଁ ଓ।
ଉ ଗାଧେଇ ପାଧେଇ ବସିଛି ଖାଇବା ସାରି। ତୁମର ଖାଇବା ସରିଲାଣି?
ହଁ ଦ ଖାଇଲି ଦଶ ପନ୍ଦର ମିନିଟବ ଖାଇଲି ଖାଇକି ବସୁଛି ଆଉ।
ଆଉ କାମ, ଅଫିସ ଆମ ଆଜି ଆମର ଭାତ ଡାଲମା ଶାଗ ଭଜା, ତୁମର?
ହଁ ସେଇ ଭାତ ଡାଲମା ଭଜା ହେଇଥିଲା ଆଉ ବିନ ଭଜା ଆଉ।
ଖାଇବା ସରିଲାଣି?
ହଁ ଖାଇବା ସରିଲାଣି। ଆଉ ସକାଳେ କଣ ଖାଇଥିଲ?
ସକାଳେ ଆଜି ଆମର ଉପମା ହେଇଥିଲା। ବୋଉ ବନେଇଥିଲେ ଉପମା।
ଆଛା ଆଛା ବାହାର ଜିନିଷ ଖାଉନାହାନ୍ତି ତାହେଲେ ଆପଣ?
ବାହାର ଜିନିଷ ଖାଇବା ବ ଦୋକାନ ଟିକେ ବନ୍ଦ କରି ଦିଆଯାଇଛି ବାହାର ଜିନିଷ ଖାଇବା ଟିକେ କମେଇ ଦିଆଯାଇଛି।
ହୁଁ ବହୁତ ଭଲ ଜିନିଷ ଭଲ ବାହାର ଜିନିଷ ଖାଇଲେ ତେଲ ଜିନିଷ ଖାଇକି ଦେହ ଖରାପ ହେଉଚି କହିଲ।
ତେଲ ମସଲା ଟିକେ କମେଇ ଦିଆଯାଇଛି।
ହ ହଁ ଆଉ ସକାଳୁ କୁଆଡ଼େ ଯାଇଥିଲେ ନା ଥିଲେ ଏ ଘରେ ଆଗକୁ।
ନାଇଁ ସକାଳେ ଘର କାମ ଚାଲିଛି ତେଣୁ ଟିକେ ବ୍ୟସ୍ତତା ଭିତରେ ଚାଲିଛି ସକାଳୁ।
ହଁ ଘର କରୁଛନ୍ତି ତାହଲେ ଏବେ?
ଆଜ୍ଞା।
ଆଛା ଆଛା। ଆଉ କଣ ଆପଣ ମୁଁ ଶୁଣିଥିଲି ଆପଣଙ୍କ ଘର କୋଉପଟେ ନୟାଗଡ ପଟେ।
ଆମ ଘର ନୟାଗଡ଼।
ଆଛା ଆଛା। ଆଛା ଆଛା ଗୋଟେ ମନ୍ଦିର ଅଛି ଲଡୁବାବା ମନ୍ଦିର ଆପଣ ଜାଣିଛନ୍ତି?
ଲଡୁ ବାବା ମନ୍ଦିର ଶରଣକୁଳ।
ହଁ ନୟାଗଡ଼ ଜିଲ୍ଲାରେ ପର୍ଟିକୁଲର ଜାଗା ମୁଁ ଜାଣିନି ଆଛା?
ବଡ ପ୍ରସିଦ୍ଧ
ହଁ ହଁ ପ୍ରସିଦ୍ଧ ଜାଗା ଟା କହୁଛନ୍ତି ଆଛା ଆଛା। ଆ ସେଟାର ବିଶେଷତ୍ଵ କଣ ଅଛି?
ବିଶେଷତ୍ବ ହେଲା ସେଇଟା ଗୋଟେ ମାନେ ଓଡିଶାର ଗୋଟେ ଗୋଟେ ପୁରାତନ ଶିବ ମନ୍ଦିର ଭିତରୁ ସେ ଗୋଟେ ଅନ୍ୟତମ ମନ୍ଦିର। ପ୍ରତ୍ୟକ୍ଷ ଠାକୁର। ଠାକୁରଙ୍କର ପାଖରେ ବହୁତ ଗହଳି ହୁଏ ବହୁତ ଲୋକ ମାନସିକ ରଖନ୍ତି। ପୂଜା ଅର୍ଚ୍ଚନା କରନ୍ତି ଜାଗର ବେଳେ ସେଠି ବହୁତ ବଡ ଯାତ୍ରା ହୁଏ। ଲୋକ ବୁଲିବେ ପାଇଁ ବି ନୟାଗଡର ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ସେ ଗୋଟେ ଅଲଗା।
ଆଛା।
ତା ପାଖରେ ଆଉ ଗୋଟେ ଶିମିଳି ଝରଣା ବି ଅଛି।
ଝରଣା ବି ଅଛି।
ଅୟ ଶିମିଳି ଝରଣା ବୋଲି ଗୋଟେ ଝରଣା ସେଇ ପାଖରେ ଅଛି। ମନ୍ଦିରଠୁ ଦଶ ପନ୍ଦର କିଲୋମିଟର ତ ପର୍ଯ୍ୟଟନ ପାଇଁ ମୁଁ ବହୁତ ଥର ଯାଇଛି। ପୂଜା କରିବା ପାଇଁ ବହୁତ ଥର ଯାଇଛି। ଶିମିଳି ଝରଣା ବି ଯାଇଛି। ମୁଁ ପୂଜାପୂଜି କରେ କିନ୍ତୁ ମନ୍ଦିରରେ ପୂଜା କରେନି। ଘରେ ଦର୍ଶନ ପାଇଁ ଯାଉ ଜା ଏବେ ବହୁତ କିନ୍ତୁ ବଡ ମେଳା ହୁଏ ବହୁତ ଗହଳି ହୁଏ।
ଆଚ୍ଛା ଆଛା।
ଲଡୁବାବା ମ ନୟାଗଡ଼ଠୁ ବାର କିଲୋମିଟର ହବ।
ଆଚ୍ଛା ଆଛା ଆପଣ ଯେହେତୁ ଭାଗ୍ୟବାନ ଯେ ସେଭଳି ଶୈବ ନିଜ ବାସସ୍ଥାନ ରେ ଆପଣ ଅଛନ୍ତି।
ଆପଣ ସେଠିକି ଆସିଲେ ଆହୁରି ଦିଇଟା ଜାଗା ବି ବୁଲି ପାରିବେ? ଶିମିଳି ଝରନା ଅଛି ପାଖରେ ଆଉ କିଛି ବାର କିଲୋମିଟର ଆଗକୁ ଗଲେ ଆପଣ ନଡୁ ବାବାଙ୍କ ମନ୍ଦିର ତାପରେ ରଘୁନାଥ ଜୀଉଙ୍କର ମନ୍ଦିର ଓଡ ଗାଁ ରେ ଅଛି
ଆଚ୍ଛା ଆଚ୍ଛା ରଘୁନାଥ ଜଉ ମନ୍ଦିର ବି ଶୁଣିୁଥିଲେ ସେଇଠି ବି ଅଛନ୍ତି ସେଇଟା ତା ପାଖରେ ନାଇଁ
ରାମ ନବମୀ ରେ ବି ସେଠି ଭଲ ମେଳା ହୁଏ ବଡ ଯାତ୍ରା ହୁଏ। ଠାକୁରଙ୍କର କ୍ଷୀରି ଭୋଗ ବହୁତ ପ୍ରସିଦ୍ଧ ଲୋକ ବର୍ଷ ବର୍ଷ ଧରି। ଅପେକ୍ଷା କରନ୍ତେ କ୍ଷୀରି ଭୋଗ ଟିକେ ପାଇବା ପାଇଁ
ଆଚ୍ଛା ସରିଲା
ଭାଗ୍ୟରେ ଥିଲେ କ୍ଷୀରି ଭୋଗ ଆଜି ପର୍ଯ୍ୟନ୍ତ ତ ମୋ ଭାଗ୍ୟରେ ତ ମିଳି ପାରିଲାନି ବବି ଠାକୁରଙ୍କର ଆଶୀର୍ବାଦ ଯେବେ ହବ କ୍ଷୀରି ଭେଗ ଟିକେ ଆମକୁ ବି ମିଳିବ।
ଆଛା
ବହୁତ ଜାଗା ଅଛି କଣ୍ଟିଲୋ। କିଲ ନୀଳମାଧବ ମନ୍ଦିର ଅଛି। ବହୁତ ଗୁଡାଏ ପର୍ଯ୍ୟଟନ ସ୍ଥଳୀ ନୟାଗଡ଼ରେ ଅଛି।
ନୀଳମାଧବ ମନ୍ଦିରରେ ଯାଇଥିଲେ। ଯାଇଛନ୍ତି କେବେ ସେଟା ମୁଁ ଶୁଣେ ଥିଲେ ସେଟା ଠାକୁରଙ୍କର ଆଦି ପୀଠ ସେଟା କଣ କେମିତି ସବୁ
ଠାକୁରଙ୍କର ଆଦି ପୀଠ ସେଠି ରାଜା ବିଷବସୁ। ନୀଳ ମାଧବଙ୍କୁ ଆଣିକି ରଖିକି ପ୍ରଥମେ ଜଗନ୍ନାଥଙ୍କୁ ରଖିକି ସେଠି ପୂଜା କରୁଥିଲି।
ଆଚ୍ଛା
ତାପରେ ଧୀରେ ଧୀରେ ସେଇଟା ନୀଳମାଧଵ ମନ୍ଦିରରେ ହେଲା। ଠାକୁର ସେଠି ଅଛନ୍ତି ପର୍ଯ୍ୟଟନ ସ୍ଥଳୀ ହିସାବରେ ତାର ବହୁତ ଉନ୍ନତି ହେଇଛି। ସୌନ୍ଦର୍ଯ୍ୟକରଣ ବି କରାଯାଇଛି
ଆଚ୍ଛା
ମହାନଦୀର ପୀଠରେ ସେ ଜାଗା। ଠାକୁରଙ୍କ ବାସସ୍ଥଳୀ ବହୁତ ସୁନ୍ଦର ରମଣୀୟ ଜାଗା।
ଆଛା ଆଛା ଭଲ ଲାଗେ ବୁଲା ବୁଲିବା ଆଉ।
ହୁଁ
ଭିତରେ ଠାକୁରଙ୍କ ପାଖରେ ଆଉ କି କି ମନ୍ଦିର ଅଛି।
ନୟାଗଡ଼ ସହର ଉପରେ ଆମର
ନା ନାଇଁ ବୁଝପନି ଯୋଉ କଣ୍ଟିଲୋ କହିଲେ ନୀଳମାଧବ ନୀଳମାଧବ ପୀଠରେ ଏମିତି କେତେଟା ମନ୍ଦିର ଅଛି ସେଟା କେମିତି କଣ ବ୍ୟବସ୍ଥା ଦର୍ଶନ କରିବା ବ୍ୟବସ୍ଥା କଣ ତା ପାଖାପାଖି ଆଉ କଣ ଅଛି
ତା ପାଖାପାଖି ଅଛି ଆମର ବକୁଳାନନ୍ଦର ପୀଠ ଅଛି। ପାଖରେ ସେଇଟା ଜାଗା ଟା ଆପଣ ବୁଲି ପାରିବେ ଠାକୁରଙ୍କୁ ସିଧା ମୂଳାରେ ଗୋକୁଳାନନ୍ଦଙ୍କ ପୀଠ।
ହଁ ମୋର ମନେ ଅଛି ଆମେ ଯାଇଥିଲୁ କଣ୍ଟଲ ଗୋଟେ ଥର ବୁଲିବାକୁ ଯାଇଥିଲୁ ହଲ ଆମେ ଯାଇଥିଲୁ ଗୋଟେ କଣ୍ଟଲ ବୁଲିବାକୁ ସେଠ ଗଟେ ଭଲୁ ଯାହାଜ ଗୋଟେ ବଡ ପୋଖରୀ ଅଛି ଡାଣ ଗୋଟେ ସେଟା ଗାଡି ରଖିକି ଆମେ ଉପରକୁ ପାହାଚ ଚଢ଼ି ଯାଇଥିଲୁ। ବହୁତ ଭଲ ହୋଗା ପାହାଚ ଚଢିକି ଯିବାଠୁ ଭଲ ଲାଗିଲା ତାପରେ ସେଇଠୁ ଗୋଟେ କଣ ହେଲା ତଳେ କଣ ନା ପଶ୍ଚିମ ଦ୍ଵାରପଟେ ଗୋଟେ ମହାନଦୀ ଯାଇଛି ମନ୍ଦିର କୁ ଲାଗିକି।
ମହାନଦୀ କୂଳରେ
ହଁ ସେଇଠି ଯାଇକି ମହାନଦୀରେ ପୁଣି ଥରେ ପାଦ ମିଶେଇଲୁ। ମାନସିକ କରନ୍ତି ମାନସିକ କଲେ ପୁରୁଣ ହୁଏ। ହଁ ହଁ ସେପଟରେ ନ
ମାନସିକ ଠା ଠାକୁରଙ୍କର ବହୁତ ମାନ୍ୟତା ରହିଛି।
ହଁ ହଁ ହଁ।
ନଦୀରେ ସୁବିଧା ଅଛି ଲୋକ ଯାଉଚନ୍ତି। ଡଙ୍ଗାରେ ଫି ନଦୀରେ ଫୁଣି ମାନେ। ବୁଲାବୁଲି କରିବା ପାଇଁ ସେ ସୁବିଧା ବି ଅଛି।
ଆଚ୍ଛା ଆଚ୍ଛା। ହେଲେ କଣ୍ଟିଲ ଆମର ଆଉ ଗୋଟେ ଆଚ୍ଛା ଆଚ୍ଛା ସର ସରକାରୀ ସୁବିଧା ନାହିଁ ଆଉ।
ସରକାରୀ ସୁବିଧା ନାହିଁ।
ଆଚ୍ଛା ସେଠି ଦର୍ଶନ କଲେ ଭଲ ଲାଗିଲା ଆମେ ଯାଇଥିଲୁ ସ୍କୁଲ ତରଫରୁ ଯାଇଥିଲୁ ବହୁତ ଭଲ ଲାଗିଲା।
ପାହାଡ ଉପରେ ଯୋଉ ଜାଗାରେ ନିୀଳ ମାଧବ ଠାକୁର ଅଛନ୍ତି ଆପଣ ପାହାଚ ଚଳି ଇଏ ଯୋଉ ଯାଉଛନ୍ତି ଠାକୁର ଯୋଉଠି ଅଛନ୍ତି ପାହାଡ ଉପରେ। ସେଇଠୁ ପାହାଡ ଉପରେ ସେ ଜାଗାର ସୌନ୍ଦର୍ଯ୍ୟତା କୁ ବହୁତ ଉପଭୋଗ କରିହବ।
ଆଛା ନାମ ଆଉ ମୁଁ ତ ଯାଇଛି ମନ୍ଦିର ଆଉ ନୀଳମାଧ ମନ୍ଦିର କୁ ଯାଇଛି କିନ୍ତ ଯୋଉଠେ ଠାକୁର ଅଛନ୍ତି ମୁଁ ସେଠିକି ଯାଇନି। ନା ସେ ଯୋଉ ମନ୍ଦିର ଯୋଉଟା ସେଇଠେ ହିଁଠାକୁର ଅଛନ୍ତି ନା ଆଉ କୁଆଡେ ଅଛନ୍ତି। ଆଛା -ଆଛା- ଆଛା -ଆଛା।
ଠାକୁରଙ୍କ ସହିତ ସେଠି ଜଗନ୍ନାଥ ବି ଅଛନ୍ତି। ଅଛନ୍ତି ନାଥ ମହାଦେବଙ୍କର ମନ୍ଦିର ଅଛି।
ଜଗନ୍ନାଥଙ୍କର ଆଦି ପୀଠ ହଉଛି ତାହେଲେ କଣ୍ଟିଲ।
କଣ୍ଟିଲୋ।
ହଁ ସେଇଠୁ ଯାଇକି ଠାକୁର ଅଛନ୍ତି ପୁରୀରେ ଅବସ୍ଥାନ ହେଇଛନ୍ତି ଆଉ।
ଆଜ୍ଞା। ଆପଣ କେବେ ବୁଲିବାକୁ ଆଉ କୋଉ କୋଉ ଜାଗା ବୁଲିଛନ୍ତି ଆପଣ ନୟାଗଡରେ?
ତାପରେ ହଁ ନୟାଗଡରେ ଯାଇଥିଲି। ଆମର ଯୋଉ ଅଛନ୍ତି ଦକ୍ଷିଣ କାଳୀ ମନ୍ଦିର ଗୋଟେ ଅଛି ନୟାଗଡ ରେ। ସେଠେ ପଣା ଯାତ୍ରା ହୁଏ ସେଇଠିକି ଯାଇଥିଲି ହଁ ସେ ଯଉଠେ ପଣା ଯାତ୍ରା ହୁଏ।
ପଣା ଯାତ୍ରା ହୁଏ ମ
ପଣା ଯାତ୍ରା ହୁଏ। ଭଲ ଲାଗେ ଯାତ୍ରା ଟା ବଡ ଆସର
ଦଶ
ଜମେ
ବହୁତ ଲୋକ ଆସନ୍ତି ବହୁତ ଗହଳି ହୁଏ ଠାକୁରଙ୍କ ପାଖେରେ ମାନସିକ ବି ରଖନ୍ତି ମାଙ୍କ ପାଖେରେ। ପ୍ରତ୍ୟକ୍ଷ ଦେବତା ବୋଲି କୁହନ୍ତି।
ହଁ। ହଁ ହଁ ତାପରେ ସେଇ ମନ୍ଦିରକୁ ଲାଗିବି ଟିକେ ପଛୁ ଆଉ ଗୋଟେ ଜଗନ୍ନାଥ ମନ୍ଦିର ବି ଅଛି।
ଜଗନ୍ନାଥଙ୍କ ମନ୍ଦିର ଅଛି ରାଧାମାଧବ ଜୀଉ ଅଛନ୍ତି। ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ରାଧାମାଧବ ଜୀଉଙ୍କର ମନ୍ ନ୍ଦୀର ବି ଅଛି ଆଉ ଟିକେ ଆଗକୁ ଗଲେ ରାଜବାଟି ପାଖରେ ନୟାଗଡ ପୁରୁଣା ରାଜବାଟି ପାଖେରେ। ଜଗନ୍ନାଥ ମନ୍
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଦଶପଲ୍ଲା କୁମା କୁଆଁରିଆ ଡ଼୍ୟାମ କେବେ ଯାଇଛନ୍ତି?
ହଁ ଯାଇଛି ଆଉ ନୟାଗଡ଼ କଣ ନା ଛେନାପୋଡ଼ ଖାଇଛନ୍ତି ଆପଣ?
ବହୁତ୍ ଥର ଖାଇଚି।
ବହୁତ୍ ସ୍ଵାଦିଷ୍ଟ।
ଚାହିଁଲେ ଆପଣସ୍ ଆପଣଙ୍କ ସହ କଥା ହେଇ ବହୁତ୍ ଭଲ ଲାଗିଲା। କିଛି ଟା ବିଷୟରେ ଜାଣିବାକୁ ମିଳିଲା ନୟାଗଡ ବିଷୟରେ। ହଉ ଠିକ୍ ଅଛି ଆଁ ରଖୁଚି।
ଧନ୍ୟବାଦ୍।